ହଁ କଣ ମୁଁ ଏଇଠି ବସିଥିଲି ଆଉ। ଝାଡୁ ଫାଡୁ କରିନି ଏମିତି ବସିଥିଲି ଆଉ।
ହଁ ମୁଁ ବି ଏଇଠି ବସିଥିଲି। ହଉ ହଉ ଝାଡ଼ୁ ହେଇନି ପାଞ୍ଚଟା ସାଢ଼ ପାଞ୍ଚଟା ହେଲେ ଘର ଭଲ ଜାଡ ହବ ଆଉ।
ହଁ ହଁ ସେ ଆମ ପୁଅ ମାନେ ଟ୍ୟୁସନ ହଉଥିଲେ କି? କିନା ସେଇଥିପାଇଁ ମୁଁ ଝାଡୁ କରିନି ସେମାନଙ୍କର ଏଇ ଜାଷ୍ଟ ପାଞ୍ଚ ମିନିଟ ହେଲା ସରିଲା ତାପରେ ଝାଡୁ କରିବି ଆଉ। ହୁଁ ଆମ ଘର ଟା ଯୋଉ ବଡ ଅଛି ନା ଟିକେ ଶୀଘ୍ର ଝାଡ଼ୁ କରିଦବା ପାଇଁ ପଡେଇ କ ସନ୍ଧ୍ୟା ହେଇଯାଏ ନାଇଁ କି ଆମର ମାନେ ଦି ଜ ମିି ମିଶି କି ଝାଡୁ କରୁ ହେଲାକି ନହେଲେ ସେତେ ବଡ ଘର ଝାଡୁ କରିବାକୁ କମର ପା ବଥା ହେଇଯାଏ।
ସାଙ୍ଗ ହେଇକି ରହୁଛନ୍ତି ନା।
ହଁ ହଁ ଆମର ମାନେ ଆମର ଯୋଉ ବିଜା ବଡଜା ମୁସାନ ଆଉ ଶାଶୁ ଶ୍ୱଶୁର ଦେଢ଼ଶୁର ପୁତ୍ରା କୁତ୍ରା ବାଲେଶ୍ଵର ବସେଇ ଏଫ ଏମ ରେ ପଢୁଛି।
ହୁଁ ହୁଁ ହୁଁ ହଁ ହୋ। ତାହଲେ ଜଏଣ୍ଟ ଫାମିଲି ନାଇଁ
ହଁ ହଁ ଆମର ଜଏଣ୍ଟ ଫ୍ୟାମିଲି ଆଉ ସମସ୍ତେ ସାଙ୍ଗରେ ମିଶିକି ରହୁଛୁ ମାନେ ସବୁ କାମ ବି ଆମେ ମିଶିକି କରୁ ହେଲା।
ଓ ହୋ ତ ମିଶିିବା। କି କରୁଥେ କାମଦାମଇ
ହଁ ହଁ ସେ ମୁଁ ମୁଁ ରୋଷେଇ କଲେ ସେ ପରିବା ଫରିବା କାଟିଦେଲେ। ହ ମାଛ ବାଛି ଦିଅନ୍ତି ଏମିତି ସବୁ କରି
ହଁ ଆଜି କଣ କରିଥିଲେ ନନଭେଜ
ଆଜି ଆଚୁଆଲି ସତ ରବିବାରରେଚୁଲି ଆମର ଭଲ ହେଇଥାନ୍ତା ଯେ ମାଛ ସବୁ ଫ୍ରିଜ ରେ ଥୁଆ ହେଇଛି ହେଲେ ହେଇନି ଆମ ଘର ପାଖ ପାଖରେ ଜଣଙ୍କ ଘରେ ଭୋଜି ଥିଲା ତ ମାନେ ଦିନରେ ସାଧା ଖିଆଇଛି ରାତିରେ ଆଇଁଷ ଶଖିଆ ଯିବ
ଓ ହୋ ହଁ ତାହେଲେ ସବ ଭୋଜି ଖାଇ ଦେଇଚୁ
ହଁ ହଁ ସେ ଭୋଜି ଖିଆ ହେଇଥିଲା ନାଇଁ ତାଙ୍କ ଘର ଆଜି ସୁଧକିରିଆ ଥିଲା ତ ଆମର ଦିନରେ ଥିଲା ପୁରୀ ବୁଟ ଡାଲି ଆଳୁ କଷା ଆଉ ପାଞ୍ଚ ଛଅ ର ମିଠା ଥିଲା ଏମିତି ଆଉ ଯେ ମାନେ ପୁରୀ ନ ଖାନ୍ତି ମୁଢ଼ି ଖାଆନ୍ତି ହେଲା କି ଆମର ତ ଭଗରାଇ ହଁ ଭ ହଁ ମୁଢି ମାନେ ଆମର ମୟୂରଭଞ୍ଜ ବାଲେଶ୍ୱର ଟା ପୁରା ମୁଢି ରେ ପ୍ରସିଦ୍ଧ ନାହିଁ କି
ହୁଁ ମୁଢ଼ି ଟା ଭଲ ମୁଢି ଖାଆନ୍ତି ଖାଲି ମା ମଟ ମଟନ ମୁଢି
ହଁ ହଁ ହଁ ହଁ ଆଉ ସେଥିରେ ଟିକେ ଖାଇଥିଲୁ ବାକି ଖରା ବେଳେ ଟାର ଭାତ ଖାଇବା ଟାଇମ ରୁ ତ ସେଇଟା ବେଶୀ ଖାଇ ହୁଏନି ଅଳ୍ପ ଖାଇଥିଲୁ ଆଉ ରାତିରେ ଯାହା ଖାଇବୁ ଆଉ ହୁଁ ହୁଁ ହଁ ରାତିରେ ଆଜି ଆ ହଁ ରାତିରେ ଆଜି ଆଉ ରୋଷେଇ ହ କରିବାର ନାହିଁ ନହେଲେ ମୁଁ ମାନେ ସନ୍ଧ୍ୟା ହବା ଆଗରୁ ରୋଷେଇ ଟା କରିଦିଏ କାରଣ ମ ସେ ସ୍ୱାମୀର ଖା ତା କାମୋ ଟିକଏ କର ନା କି ଆଉ ମତେ ମତେ ରାତିରେ ସମୟ ହୁଏନି ରୋଷେଇ ବାସ କରିବା ପାଇଁ ଯେହେତୁ ମୁଁ ସାନ ରୋଷେଇ ବାସ ମୋ ହାତରେ ନା କି ମୁଁ ଯଦି ରୋଷେଇ ବନେଇ ନଥିବି ମୋ ଶାଶୁ ଆସିକି ପଚାରିବେ ଆଜି କଣ ଖିଆ ହବ କି ସେ
ବଡ ଯାଠୁ ବୋଧେ ସାନ ଯା ର ହାତ ରନ୍ଧା ଟା ଭଲ ଲାଗେ।
ଯେହେତୁ କୁହନ୍ତି ସାନର ସାନରେ ହାତ ମାନେ ସାନ ବୋଉର ହାଣ୍ଡି ଶାଳ। ତା ହାତରେ ଥାଇ ନାଇ କି ଆମର ଏପଟେ ସେଆ। ଗାଁ ରେ ଆମର ସେଇଆ ଯେ ସାନ ବୋଉ ମାନେ ରୋଷେଇ ବାସ କରିବେ ଆଉ ଠାକୁର ଘର ସନ୍ଧ୍ୟା ଦେବେ ମାନେ ଛଆଡେ ସେଟା ସମସ୍ତଙ୍କ ଘରେ ଅଛି ଖାଲି ଯେ ଆମ ଘରେ ନୁହେଁ। ସେଇଟା ସେମାନଙ୍କ ହାତରେ ହଁ ହଁ ତାପରେ ଧର ମୁଁ ରୋଷେଇ ଧର ବେଶୀ ଆମ ଘରେ ରୋଷେଇ ହେଲା ତ ମୁଁ ଦି ତିନିଟା ରାନ୍ଧିଲି ତାପରେ ମୋରୋେ କିଛିକାମ ପଡିଲ ମୋ ଯାହାକୁ କହିଲି ଟିକେ ରୋଷେଇ କର ନା ସେ କରିଦିଅନ୍ତି। ସେମିତି କି ମୁଁ ଗଳେ କୁଆଡେ ଯାଇଛି ସିଏ ରୁଷେଇ କରିଦେଲେ ଏମିତି ହୁଏ ବାକି ସେଇଟା ମୋର ଯେମିତି ଦାୟିତ୍ଵ ଆଉ। ରୋଷେଇ ଟା ମୋର ଦାୟିତ୍ଵ ହଁ ହଁ ହଁ।
ହଁ।
ହୁଁ ହୁଁ ହୁଁ। ଆଉ ଭଲ ଲାଗିବି ସାଙ୍ଗରେ ମିଶିକି ରହିବା ସାଙ୍ଗରେ ବସିକି ଖାଇବା ଏକାଦମ ଜମା ଖାଇବି ପାରେନି କାରଣ ମୋ ବାପାଙ୍କ। ଫାମିଲି ବି ମୋ ବାପା। ବାପାଙ୍କର ପାଞ୍ଚ ଭାଇ ହେଲା ଆମର ମାନେ କକା ପୁଅ କକା ପୁଅ। ଯ ଜେଠା ପୁଅ ଝିଅ। ହୋଇକି ଆମର। ବାର ଜଣ ଭାଇ ଭଉଣୀ ଆମେ ସବୁ ମିଶି ମାସିି ଖାଉଥିଲୁ ବସୁଥିଲୁ ହଁ ଆଉ ଆସିକି ଏଠି ବି ଯାଉ ମାନେ ମିଳିଗଲେ ଶାଶୁ ଯା ସାଙ୍ଗରେ ବସିକି। ଖାଇବା ସକାଳେ ଖରାବେଳେ ରାତି। ଥିରେ।
ଜଏ ସେତେ ଜଏଣ୍ଟ ଫ୍ୟାମିଲିାଇ। ତାଲେ ଏଠ ବି ଜଏଣ୍ଟ ଫ୍ୟାମିଲି ପାଇଲେ ଆଉ ନା।
ହୁଁ ହୁଁ ହୁଁ ସେଠି ଅଧିକା ଜଣ ଥିଲେ ଆଉ। ହଁ ସେଠି ଅଧିକା ଥିଲେ। ଠିକ ଅଳ୍ପ ହେଲେ ବି ଆମେ ମୋର। ବାହାଘର ହେଲାନି ଷୋହଳ ବର୍ଷ ହେଲାନି ବହୁତ ପରିବାରର ଅଛନ୍ତି। ଯାହା ଯାହା ଝଗଡା କରିବା। ଯେ ସେ ଏଇଟା କଲାନି ମୁଁ ଏଇଟା କାହିଁକି କରିବି ଯଉ ଆମ ପରିବାର ସେଇଟା ନା। ନାଁ। ମୁଁ ଅଧିକା କଲେ ସେି କମ କଲେ ହଁ ହଁ ନାଇଁ ବା ଦ ଜିନିଷ ନାଇଁ। ସିଏ ଯଦି କମ କଲେ ମୁଁ ବେଶୀ କରିନେଲି କି ମୁଁ କମ କଲେ ସିଏ ବେଶୀ କରିନେଲେ।
ସେଇଟା ଭଲ ସେଇଟା ମାନେ କଲେ ମାନେ। ମାନେ ଭଲ ରହିବ ସମ୍ପର୍କ।
ହୁଁ ହୁଁ ନାଇଁ ଆମର ହୁଁ ଆମର ଘରେ ଧାନ ସିଝା ଯାଏ ବୁଝିପାରିଲେ ଏଇ ମୁ। ମୁ ମୁଡି ପଖା ପାଇଁ ସେ ଧାନ ଟା ସି ଘରେ ସିଝ ଯାଏ। ସେଇଟା ମୋ ଶାଶୁ ଯାହା କରନ୍ତି ମୁଁ ସେଇଟା ଯାଇନି ମୁଁ ଜାଣ ବି ନାହିଁ ସେଇଟା। ମୁଁ ରୋଷେଇ ବାସ କରେ। ଆ ସେଇଟାଁ ପାଖକୁ ଯାଇନି ସୋନ କିଛି। କୁହନ୍ତିନି ବି। ସେମାନେ ଜାଣିଛନ୍ତି ମୁଁବ। ସବୁ ଦିନ ରୋଷେଇ ବାସ କରୁଛି ଅଲଗା କାମ ମୋର ଅଧିକା ରହୁଛି। ଆଉ ତ ସେଟା ଆମର ମୁଢି। ମୁଢି ପାଇଁ ଯେତେ ଧାନ ଛଅ ମାସେ ପାଞ୍ଚ ମାସେ ଏମିତି। ଥରେଧେ ସି ସିଝା ଯାଏ ମୁଢଡି ପାଇଁ
ହ ହଁ ମୁଢ ବସ୍ତା ବସ୍ତା ହଉିବ।
ସିଝ ହେଲା। ତାପରେ ମେସିନ୍କୁ ଦେଇ ଦିଆ ହେଲା ମେସିନକୁ ଦେଲା ପରେ ବସ୍ ଦି ବସ୍ତା ତିନି ବସ୍ତା ଏମିତି ଆସିଯାଏ। ତାକୁ ପରା ଭଲ କି ବା ବାରଖିଆ ହେଲା ହ ଟିଣକୁ ଢାଳିକି ରଖ ହେଲା ପିଲାମାନେ ଖାନ୍ତି ମୋ ପିଲ ମାନେ ତ ସ୍କୁଲ ପଳାନ୍ତି ସକାଳେ ଖାନ୍ତିି ଏଇ ସଧ୍ୟାବେଳେ ଯାହା
ମୁଡ଼ି ତ ମୁଡି ବଲ ମାନେ ବୋଉତ ସରୁଥିବ ନା
ହଁ ମୁଢି ଟ ବା ଆମର ପ୍ରବଳ କ ମୁଢି ଆମର ଜୀବନ ମୁ ମୁରେ ଭାତ ନ ହଉ ପଖା ନ ହଉ ରୁଟି ନହୁଉ ମୁଢ ଦିନ ରାତି ସବୁବେଳେ ଦେଲେ ମୁଢ ଖାଇକି ରହିଯିବେ।
ମୁଢୀା ଭଲ ଲାଗେ ନା ତାମରେ ସେପଟେ ମୁଢୀ ଟା ଟେଷ୍ଟ ଅଲଗା ନାଇଁ
ହୁଁ ହୁଁ ଆମ ମୁଢି ଟା ହେଉଛି ଦେଶୀ ମୁଢି ଦେଶୀ ମୁଢି ମାନେ ଆପଣଙ୍କର ସିଲିଣ୍ଡର ଚାଳ ପାଣି ଆମେ ପାଣି ଢାଳିକି ଏମିତି ଖାଇବେ ବଢିଆ ଲାଗେ ହେଲା କି ଝାଲ ମୁଢ ଖାଇବା ପାଇଁ ସେ ଅଲଗା ଗୁଟେ ମୁଢ ଥାଏ ସେ ମୁଢ ଟା ଟିକେ ହାଲୁକା ଥାଏ। ସେ ମୁଡ଼ି ବି ତା ଟେଷ୍ଟ ମୁଡି କରି ଖାଇବେ ସେ ତାର ଅଲଗା ଟେଷ୍ଟ ତ ମାନେ ମୁି ବି ଆମର ଦି ଚାରି ପ୍ରକାର ଅଛି।
ମୁଢି ଟା ତ ଭଲ ଲାଗେ ଆଉ ମୁଢ଼ି ମୁଢିରେ ସବୁ ଉପକାର ମାନେ ତରକାରୀ ପତ୍ର ସବୁ ଲଗେଇକି ମୁଢି ଟା ଭଲ ଲାଗେ ଖାଇବାକୁ।
ହୁଁ ହୁଁ ହୁଁ ହୁଁ ମାନେ ଆ ଆଳୁ ଚପ୍ ଆଳୁ ଚପ୍ ଗୋଳେଇକି କି ମଟର ତରକାରୀ କି ଆମର ଏପଟରେ ବିଶେଷ କରି ଶୁଣିଥିବେ ତ ଭୋଗରାଇ ଆଳୁଦମ ଟା ହଉଚି ପୁରା ପ୍ରସିଦ୍ଧ ହେଲା କି, ନାଲି ଆଳୁଦମ ହେଇଥିବ ସେ ପୁରା ମୋ ଗୁଡେଏ ବେଶୀ ଖାଇବା ପାଇଁ ଦେଖିବା ପାଇଁ ଏତେ ସୁନ୍ଦର, ଖାଇଲେ ତ ଯାହା ହଉ ଦେଖିବା ପାଇଁ ବହୁତ ବଢିଆ ଲାଗେ।
ହଁ ଖାଇବାକୁ ବି ଭଲ ଲାଗେ ଆଉ। ହଁ ଆ ଆଇଁଷରେ ବି ମୁଢ ଖାଉଥିବ ନା?
ନାଇଁ ନାଇଁ ନାଇଁ ଆମର ଟିକେ ଭୋଗରାଇ ସାଇଟରେ ଆଇଁଷ ମାନେ ଚିକେନ ଦେଇକି ଖାଆନ୍ତି ନହେଲେ ଏଇ ମାଛ ପାଛ ଦେଇକି ମୁଡି ଖାଆନ୍ତି ଆମର ବେଶୀ ଖାଆନ୍ତି। ଆଳୁଦମ। ମଟର ତରକାରୀ, ଆଳୁଚପ ଆଉ ଏମିତି ମସଲା ମୁଡି। କରିକି, କି ଏମତି ଜଣେ ଜଣେ ଜଣେ ଇଚ୍ଛା କରନ୍ତି ଖାଲି ପ୍ଲେନ କାକୁଡି ବଡ ବଡ କାଟି ଦେଇଥିବେ ମାନେ ମୁଢିରେ ପାଣି ଢାଳି ଦେଇଥିବେ ପା ସେ ମୁଢଟା ହେଉଛି ପାଣି ଢାଲେ ବି ମାନେ ଟେଷ୍ଟି ଲାଗେ। ସେଟା ହଁ ଆମର ସେଟା କୁହନ୍ତି ଜଳ ଧାନ ମୁଢ଼ି ହେଲା। କି ସେ ମୁଢିଟା ବହୁତ ମିଠା ଲାଗେ। ପାଣି ଢାଳିକି ଖାଇଲେ ବହୁ ଭଲ ଲାଗେ ସେଟା। ଏମିତି ମସଲା ମୁଢି କରି ଖାଇଲେ ଭଲ ଲାଗେନି ଟାଣ ଟାଣ ଲାଗେ ହେଲେ ପାଣି ଢାଳି ଖାଇଲେ ବହୁତ ବଢିଆ ଲାଗେ ଗୋଟେ ସବୁ ଏରିଆ ର ଯୋଉପଟେ ଯୋଉପଟ ର ଖା ଖାଇବା ପୁରା ଅଲଗା ଥାଏ।
ହଁ ହଁ ସେଇଟା ତ ଠିକ କଥା କହିଲ ଯୋଉଟା ଇଏ ଥାଏ ମାନେ ଗୋଟେ ଗୋଟେ ଟେଷ୍ଟ ଅଲଗା ଥାଏ। ଗୋଟେ ଗୋଟେ ଜାଗାର ଗୋଟେ ଗୋଟେ ଖାଇବା ଇଏ ନା ସେପଟ ସାଇଟ ଜାନି ସାର। ତ ମୁଢ଼ି ଟା ଭଲ ଲାଗେ ମୁଢ଼ି ଚ ସବୁ ଖାଇବାକୁ ଭଲଲାଗେ ମୁଢ଼ିଟା ବି ତାର ଟେଷ୍ଟ ଅଲଗା ଆମ ପଟ ମୁଢ଼ି ଅପେକ୍ଷା ସେ ସେପଟ ମୁଢି ଟା ଭ
ହୁଁ ହୁଁ ହୁଁ। ଆ ଆଉ ଆପଣଙ୍କର ଆଜି କଣ ହେଇଥିଲା?
ଆଜି ଆମର ନ ରବବାରେ ସାଧା ଖାଉତ ସାଧା ହେଇ ଥିଲା ଭାତ ଡାଲି ଆଳୁ ଚଟଣି ଭେ
ରବିବାର ସାଧା ଖାଆନ୍ତି ଉହୁଁ ନା ନା ବହୁତ ଲୋକ ଖାଆନ୍ତିନି ରବିବାରରେ ହଁ ସୂର୍ଯ୍ୟଙ୍କ ବାର। ପାଇଁ ରବାରେ ଖାଆନ୍ତି।
ଏଣେ ଦେଖିଲା ବେଳୁକୁ ତ ସବୁ ବାର ମାନିବା କଥା
ଓ ହ ହ ହ ସ ସବୁବାର ଏକ୍ଟୁଆଲି ସତ କଥା ସେଇଥିପାଇଁ ଆମଘରେ ସୋମବାର ଗୁରୁବାର ଶନିବାର ବାଦେ ସବୁବାରେ ଖାଆନ୍ତି। ଶନିବାରଟା ବି ମୋ ପାଇଁ ଖାଆନ୍ତିନି। ଏଇ ସତ କଥା ମୁଁ ହିଁ ଏକା ଲୋକ ଶନିବାରରେ ଖାଇନି ଆଇଁଷ ଯ ନନେ ଆଉ ସେମାନେ ବାହାର ଖାଇ ଦିଅନ୍ତି। ବାକି କି ମୋ ପାଇଁ ହିଁ ଘରେ କରେନି ମୁଁ। ମୁଁ ସେମାନଙ୍କ ପାଇଁ ଆଇଁଷ ରାନ୍ଧି ଆଉ ସାଧା କେତେବେଳେ ରାନ୍ଧିବି। ମୁଁ କହିଦେଲି କି ଆଉ ତାପରେ ମୋ ପୁଅର ଟିକେ ଦଶା ଖରାପ ଥିଲା କି ସେମାନେ ମାନେ ସେ ଜ୍ୟୋତିଷ କହିଲେ। କି ଘରେ ବନେଇ ବନି ଆଇଁ ହ ମୁଁ ପୁରା କାଟିକୁଟାଇକି କହିଦେଲି ଆଉ ଘରେ ହବ। ବନି ଯେ ଖାଇବ ବାହାର ଖାଉ ଘର ହବନି।
ହ କଣ କି ଆଇଁଷ ଅ ସେମିତି ବାରିଲେ ତ ସବୁ ବାର ବି ଖାଇବା କଥା ନୁହଁ। ଏମିତି ଦେଖୁଛୁ ଆମେ ରବିବାରେ ଗୋଟେ ଖାଉନ ତ, ସବୁ ସାଧାପରେ ଆଇଟମ ହେଇଥିଲା ଭାତ ହେଇଥିଲା ଡାଲି ହେଇଥିଲା। ଆଳୁ ଭର୍ତା ହେଇଥିଲା ଭେଣ୍ଡି ଆଳୁ ଭଜା ହେଇଥି ଥିଲା ପାମ୍ପଡ ଟିକେ ହେଇଥିଲା। ଏସବୁ ଆଇଟମ କରି ଖାଇଛି।
ହଁ ପୁଣି କା କାଲି ସୋମବାର ଅଛି ପୁ ପୁଣି ସାଧା।
ହଁ ପୁଣି ସାଧା। ଯେ ଖାଲି ସାଧା ଆଇଟମ ଖିଆ ଚାଲିବ ଏଇନା କେତେ ଦିନ ଯାଇ। ଧ ବାର ଆଇଁଷ ଖାଇ ରବିବାର ଟା ଖା ଖାଲି ନା ମଙ୍ଗଳବାର ଖିଆହଉନି ସୋମବାର ଖିଆ ହଉନି।
ହଁ।
ହେଲୋ ଆଉ ତାପରେ ବୁଧବାର ଛାଡିକି ଗୁରୁବାର ଖିଆ ହବନି।
ହଁ ତାପରେ ତାପରେ ଶୁଣନ୍ତୁ ମାମ୍। ଆମର ଏକ୍ଟୁଆଲି ଆମ ଏପଟେ ଟିକେ ଆମେ ବେଶ୍ ସିଏ ଆଇଁଷ ଖାଉ ନା। ମୋ ଭଉଣୀ ବା ଯାଇଛି ସେ ପୁରା ଆଉ ବାରିପଦା ଯାଇଛି। ତା ଶାଶୁଘର ସିଏ ପୁରା ବହୁତ ହଇରାଣ ଅଛି ତାର ବି ସେମିତି ମାନନ୍ତି ସୋମବାର ମଙ୍ଗଳବାର ଶନିବାର ଏମିତି ସେ ପୁରା କାନ୍ଦି ପକାଏ ହେଲା ହ
ହଁ ହଉ ହଉ ରଖ